ହାଲୋ
ହାଲୋ।
ହାଲୋ।
ହଁ କଁ କରୁଚ?
ହାଲୋ।
କଁ କରୁଚ? ଶୁବୁନିକି ମକୁ?
ହଁ ଟିକେ ଶୁଭୁ ନଥିଲା ଏବେ ଶୁଭିଲା। ହଁ କହିଲି
ଏଇଠି ବସିଛି ଆଉ।
ହାଲୋ। ଖାଇସାଇଲଣି?
ହଁ ହାଲୋ ହଁ ଖାଇସାରିଲିଣି ତମେ?
ହୁଁ ହଁ ଖାଇସାଇଲେଣି ପୁଅକୁ ଶୁଆଉଥିଲି। ହୁଁ କଣ ଖାଇଚ? ନାଁ
ଖାଇଚି? ଓ ଭାତ ସେଇ ଶିମ ବେସର ହେଇଥିଲା। ଆଉ ଭଜା ଭଜି ହେଇଥିଲା ଆଉ।
ଶିମ କଣ ଶିମ ତମ ଆଡେ ହେଲାଣି? ଓହୋ ମୁଁ କହିଲି ଶିମ ହେଲାଣି ନାଁ କଣ? ହେଁ ହେଁ ହେଁ
ହି ହିଁ।
ହଁ
ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଖାଇକି ଶୋଇଲେଣି। ମୁଁ ଏଇଠି କଲ୍ କରୁଚି ଆଉ।
ଅ ହ।
ହଁ ଆଉ ବର୍ଷା ତମ ଆଡେ ଛାଡିଲାଣି?
ହଁ ଏବେ ଛାଡିଚି। ଅଧଘଣ୍ଟେ ଘଣ୍ଟେ ହେଲାଣି ଛାଡିଚି ଟିକେ।
ହଁ କାଲିଠୁ ପୁରା କଣ୍ଟିନ୍ୟୁ ଚାଲିଚି। ହଁ ଆମ ଆଡେ ଏମତି ଛାଡିଚି ଆଉ ମାନେ ବାହାରୁକୁ ଗୋଟେ ପାଦ ବି ଦେଇ ହଉନି।
ହଁ ପ୍ରବଳ ବର୍ଷା ହେଇଚି ଆଉ।
ହୁଁ। ଆଉ ବର୍ଷା ପାଗରେ ଅଁ ପକୋଡି ମୁଢି ପାଗ କରିଚ ନା ନାଇଁ?
ହଁ କାଲି ହେଇଥିଲା।
ଉଁ କଁ କରୁଥିଲ?
ଆଁ ସେଇ ମୁଢି ମିଶ୍ଚର ତାପରେ ପକୋଡି
ହୁଁ ଆଉ ତମୁକୁ ପକଡି ହେଗା ଛାଣି ଆସଚି? ହେଁ ହେଁ ହେଁ ହେଁ ଆଉ କୁଆଡେ କେତବେଳେ? ଆଉ କୁଆଡେ ବୁଲି ଯାଇନ?
ବୁଲି ହଁ ଯାଇଥିଲି ନା ସ୍ନାନ ପୂର୍ଣ୍ଣିମାକୁ ଯାଇଥିଲୁ ପୁରୀ।
ହୁଁ ଆଉ କେତେ ଗହଳି?
ଗହଳି ତ ପ୍ରବଳ। ଠିକ ବି ଦେଖ ମାନେ ଦର୍ଶନ ବି ହେଇଗଲାନି। ହଁ ସେମିତି ଆଉ।
ହଁ ବୁଲିବାକୁ ହେଇଗଲା ଆଉ। ହେଁ ହେଁ ହେଁ ଘରେ ସମସ୍ତେ ଯାଇଥିଲେ ଓହୋଁ।
ସବୁ ଫ୍ୟାମିଲି ମେମ୍ବର ସବୁ ମିଶିିକି ଯାଇଥିଲୁ ଆଉ।
ଟ୍ରେନରେ ଯାଇଥିବ?
ହା ମୋ।
ଟ୍ରେନ୍ ତ ଆମ ପଡ଼ୁଚି ଆଉ ଟ୍ରେନ୍ ଏବେ କଣ ମାହାଳିଆ ପଡିଚି?
ନାଁ ତ?
ହୁଁ ଟିକେଟ
ହଁ ଟ୍ରେନେ କୋଉଠି ମାହାଳିଆ ପଡିବ?
ହଁ ହଉଥିଲେ ତ ରଥଯାତ୍ରା କୁ ମାହାଳିଆ ପଡିବ ବୋଲି।
ରଥଯାତ୍ରା ତ ଆହୁରି ଅଛି।
ଓହୋ ଏ ଏକା କଥା ନୁହେଁ କି ସ୍ନାନ ନା ରଥଯାତ୍ରା ସବୁ ବାହୁଡା ସବୁ ତ ଏଇ ଗୋଟ୍ ଟିଏ ତ ଜଗନ୍ନାଥଙ୍କ ର ଯାଉଚି ଆଉ ଉହୁ।
ହଁ ହଁ ହଁ ଡେଟ୍ ବା ଘୁଞ୍ଚି ଘୁଞ୍ଚି ଯାଉଚି ଇ ଏ ହେଁ। ସ୍ନାନ ପୂର୍ଣ୍ଣ ହେଇସାରିଲାଣି ବାକି ରଥଯାତ୍ରା ହବ। ତାପରେ ସୁନାବେଶ ଏମିତି ଆଉ।
ରଥଯାତ୍ରା ଷୋହଳରେ।
ହଁ ଷୋହଳରେ
ଆଉ ସୁନା ବେଶ କେତେରେ?
ସୁନା ବେଶ କେଜାଣି ମୁଁ ଜାଣିନି।
ଓହୋ, ଆଉ କଲେଜ ଯାଉଛ ତମେ ସବୁବେଳେ? କହିଲେ କଲେଜ ଯାଉଛ?
କଲେଜ ଏଇ ବର୍ଷାକୁ ଯାହା ହଉ ଆମର ଦି ଦିନ ବନ୍ଦ ଅଛି ନହେଲେ ବର୍ଷାକୁ କଲେଜ ଯାଇ ହେଇନାହାନ୍ତା। ଏକ୍ଜାମ ଚାଲିଚି ନା ଆମର! ଦିନେ ଛଡା ଯୋ ଇଏ ଯେ ଏକ୍ଜାମ ଟା ଭାଇ କାଲି ଛାଡ଼ିକି ଆଜି ହେଇନ୍ତା ଆଜିର ସଣ୍ଡେ ଛୁଟି ହେଇଯାଇଛି
ହଉ କାଲି ଛୁଟି ଆଉ।
କାଲି ହବାଠାରୁ ସୋମବାରେ କାଲି ଗୋଟେ ଅଛି ଆଉ ଗୋଟେ ବୁଧବାର ଦିନ ଅଛି ଆଉ ସଇଲା।
ଓହୋ। ହଁ ଆଉ ସକାଳେ କଣ ଖାଇଥିଲ?
ସକାଳେ କହିଲି ବା ଭାତ ଖାଇଥିଲି।
ନାଇଁ ସକାଳେ ଆଗ କିଛି ଖାଇନ ଖାଲି ଭାତ ଖାଇଚ?
ସକାଳ ହେଲେ ମୁଁ କିଛି ଖାଇ ନଥିଲି।
ହଁ ଆଉ ତମ ରାତିରେ ରୁଟି ନା ଭାତ ଖାଉଛ?
ହଁ ବର୍ଷା ଦିନେ ରୁଟି ହଉଛି।
ହୁଁ ଆଉ ଫେତଗଡ ରାମ ମନ୍ଦିର ଦେଖିଛ?
ହଁ ଯାଇଥିଲି।
ହୁଁ ଆଉ କୋଟଗଡ ପାର୍କ ଦେଖିଛ? ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।